ଅଁ
କଣ କରୁଚ?
କଣ କରିବ ଏଇଠି ବସିକି ମେସିନ୍ ସିଲେଇ କରୁଚି ଆଉ।
ଅହ ତମର ଅଛି କି ଟେଲର?
ହଁ ଟେଲର ମେସିନ୍ ଅଛି ମୋର ଗୋଟେ।
ହଁ ହଁ ମୋର ବି ଅଛି ଅ ହ। କେମତି କଣ କରୁଚ ସିଲେଇ ମାନେ କଣ କଣ ସିଲେଇ କରୁଚ?
ନା ମୁଁ ଏଇ ଯୋଉ ଆମର ସୁଭଦ୍ରା ପଇସା ମିଳିନଥିଲା। ମୁଁ ସେ ସୁଭଦ୍ରା ପଇସାରେ ସେ ମେସିନ ଟା ଆଣିଥିଲି। ହୁଁ ସେୟା ଗର୍ମେଣ୍ଟ ଯେହେତୁ ଦେଇଥିଲେ ଆ ଆମ ମା ମାନଙ୍କ ପାଇଁ। ପଇସା ମୁଁ ସେ ପଇସା ରେ ଆଣିକି ଗୋଟେ ମେସିନ ଟେ ପକେଇଥିଲି
ଆଉ ସିଲେଇ କଣ କେମିତି ଶିଖିଛ ନା ଏବେ ଶିଖୁଚ।
ନା ମୁଁ ଶିଖୁଛି ଏବେ ଅଳ୍ପ ଅଳ୍ପ ଶିଖିଛି। ଯେମିତି କିି ଯୋଉ ମରା ମରି ଶିଖିଛି ବ୍ଲାଉଜ ଏବେ କଟ କଟା କଟି କରୁଛି।
ଅହୋ।
ଡ୍ରେସ ଶିଖିଛି ଖାଲି ଯୋଉ ସିମ୍ପୁଲ ବାଲା ଡ୍ରେସ୍ ଶିଖିଛି। ଆଉ ପୁଅ ପିଲାଙ୍କର କିଛି ଶିଖିନି ଖାଲି ଲେଡିସ୍ ଆଇଟମ ଯାହା ଶିଖୁଛି। ଯେହେତୁ ଆମର ଏଠି ମେସିନ କମ ନା ମେସିନ୍ ଏଇଠି ବହୁତ କମ ଆଉ ସେଇ ସେଥିପାଇଁ ଭଲ ଯାହାବି ହୁଏ ଭଲ ହୁଏ। ଯ ଆଉ ହଉଛି ଯୋଉ ବାରତୀର୍ଥ ଓଷା ବାରତୀର୍ଥ ହେଲେ ବହୁତୁ। ବି ସିଲେଇ ମିଲେଇ ପଡେ। ନୁଆଁ ଛୁଆଙ୍କର ଡ୍ରେସ ମରାମରି କରିବା ପାଇଁ ହାତ ଲଗେଇବା ପାଇଁ। ଏଇଟା ଛୋଟ ମୋଟ ଜିନିଷ ଯୋଉଟା କରିବା କଥା ସେଇଟା ମୁଁ ସେମିତି ଶିଖି ଦେଇଛି ଟିକେ ଆଉ। ସେଇଟାକୁ କାମରେ ଲଗାଏ ଆଉ।
ଓହୋ।
ଆଉ ତମେ ତମର ବି ମେସିନି ଅଛି?
ହଁ ମୋର ବି ମେସିନ୍ ଅଛି ମୁଁ କଣ କହିଲ ଆମର ଯୋଉ ନାରୀ ମାନଙ୍କୁ ଯୋଉ ସୁଭଦ୍ରାପଇସା ଆମକୁ ଦେଇ ନଥିଲେ ଆମ ଭାଇ କଣ ଆ ଯୋଉ ମାନେ ନାରୀ ମାନେ ଯେତିକି ସବୁ ପଇସା ପାଇନଥିଲେ ସୁଭଦ୍ରା ପଇସା ମୁଁ ସେ ସୁଭଦ୍ରା ପଇସା ମୋର ଯେତେବେଳେ ଫାଷ୍ଟ କିସ୍ତି ଆସିଥିଲା ପାଞ୍ଚ ହଜାର। ମୁଁ ସେ ପାଞ୍ଚ ହଜାରେ ମୁଁ ଭାବିଥିଲି କି ମୁଁ ଗୋଟେ ଦୋକାନ ଷ୍ଟାର୍ଟ କରିବି ବୋଲି ହେଲା।
ଓହୋ।
ତାପରେ ମୁଁ ସେ ପାଞ୍ଚ ରେ ଷ୍ଟାର୍ଟ ବି କଲି ମାନେ ପାଞ୍ଚ ହଜାର ମୋ ପାଖରେ ଥିଲା ପାଞ୍ଚ ମୁଁ ଦଶ ହଜାରେ। ଫାଷ୍ଟ ଦୋକାନ ଷ୍ଟାର୍ଟ କଲି ଫାଷ୍ଟ ମୁଁ କଲି ଆମର ଆନ୍ଦପୁରୁ ଯେହେତୁ ମାନେ ଝିଅ ମାନଙ୍କର ଇଏ। ଝିଅ ମାନଙ୍କର ଜିନିଷ ଆମ ଗାଁରେ ମାନେ କିଛି ଦୋକାନ ନାହିଁ ନା ଆମର ଟେସନାରୀ ଦୋକାନ କିଛି ନାହିଁ ଏପଟେ ହେଲା। ତ ମୁଁ ଭାବିଲି କି ମୁଁ ଝିଅ ଛୁଆଙ୍କ ପାଇଁ କି ସ୍ତ୍ରୀ ଲୋକଙ୍କ ପାଇଁ ମୁଁ ଗୋଟେ ଦୋକାନ ପକେଇବି। ତାପରେ ମୁଁ ଗଲି ଆମର ଯାଜପୁର ଯାଇଥିଲି ଯାଜପୁର ଟାଉନ ଯାଇଥିଲି ସେ ଚୁଡି ଆଣିଥିଲି। ପାଉଁଜି ଝିଅ ଛୁଆଙ୍କର ଯେତିକି ସଜ ମୁଦି। ଏଁ କ୍ରିମ ପାଉଡର ଯେତିକି ବି ଝିଅ ମାନଙ୍କର ସଜ ଚୁଡି। ଆଁ ମୁଦି, କ୍ଲିପି, ଟିକିଲି, ମେହେନ୍ଦି। ଉଁ ମୁଦି ଚେନ ଏରା ସବୁ ମୁଁ ଧରିକି ଆସିଥିଲି ଆସିଥିଲି ମୋର ଦଶ ଦ ହଜାର ଦଶ ହଜାର ଟଙ୍କାରେ ମୁଁ ଫାଷ୍ଟ ଷ୍ଟାର୍ଟ କରିଥିଲି ଦୋକାନ ତାପରେ। ଦେଖିଲି ଯେତେବେଳେ ମୋର ଭଲ ମାନେ ବିକ୍ରି ହେଲା ମାନେ ଆମର କଣ କଈଲ ସେଇଠୁ ଆମେ ଆଣିବା। ପାଞ୍ଚ ଟଙ୍କାରେ ଯୋଉ କମ ଯୋଉଟା ଆଣିବା ଆମେ ଦଶ ଟଙ୍କାରେ ଏଇଠି ତ ଆମେ ପାଞ୍ଚ ଟଙ୍କାରେ ବିକିବା ଯାହା ହେଲେ ବି ନା। ଅଧିକ ତ ବିକି ହବନି ମାନେ ଅଧିକ ଲାଭ। କଣ ଆମେ ମାନେ ଅଧିକ ଆମେ ଅଧିକ ଯଦି ପଇସା ଆମେ କହିବା। ତାହେଲେ ସେମାନେ ଯାଇକି ଯୋଉଠି କମ୍ ପଇସା ଥିବ ସେମାନେ ସେଇଠି ଯାଇକି ଆଣିବେ ଆମେ ଗତି କାହିଁ ଆସିବେ। ତ ସେଥିପାଇଁ ମୋର ଠିକ ମାନେ ମୁଁ ଆଣିବି ଯୋଉଟା ମାନେ ବାର ଟଙ୍କାରେ ଆଣଲି ସେଟା ମୁଁ ପନ୍ଦର ଟଙ୍କାରେ ବିକିଲି ତ ଆମର ଦୋକାନ ଟା ଯେତେବେଳେ ଚାଲିଲା ମୋର ଆଗୁ ଯେ ଯେବେ ଜାଣିଲି କି ନାଇଁ ଦୋକାନ ରେ ବଡ ଆକାରରେ ଚାଲିବ। ତ ମୁଁ ଗୋଟେ କିସ୍ତି କରିଦେଲି ଫୁଣି। ଆ କିସ୍ତି କଲି କରିକି ତାପରେ ଗୋଟେ ବଡ ଆକାରରେ ଗୋଟେ ଦୋକାନ କରିଦେଇଚି। ସେ ଦୋକାନ ଏବେ ଭଲ ଭାବରେ ଚଳୁ ମନେ ଭଲ ଭାବରେ ମୋର ଚାଲୁଛି। ଆଉ ସେ ଦୋକାନ ସାଙ୍ଗରେ ମୋର ଗୋଟେ ମେସିନ ମାନେ ମେସିନ ଆଣିଥିଲି ମୁଁ ଯେମିନି ମି ମାନେ ମେସିନ୍ ର ନାଆ ହେଲା, ଯେମିିନି କ୍ଲାସେସ। ସେ ମେସିନ୍ ଆଣିଥିଲେ ତ ମୁଁ ବ୍ଲାଉଜ କରୁଛି। ହେଇଯିବ ଯଦି ଯାଇକି ମୁଁ ତ ଆମର ଏପଟେ କେହି ଶିଖେଇବା ପାଇଁ ଲୋକ ନାହାନ୍ତି। ମୁଁ ଯାଉଥିଲି ଦେଓଙ୍ଗା। ମାନେ ମୁଁ ବହୁତ କଷ୍ଟ କରିଛି ଶିଖିବା ପାଇଁ, ଯାଇଥିଲି ସାଇକେଲରେ ଯାଇ ଦେଓଙ୍ଗା ଯାଇଥିଲି। ମାନେ କେ ତିକଲେମିଟର କଇଲ? ମାନେ ବହୁତ କିଲୋମିଟର ଯାଇଥିଲି। ମୁଁ ମିନିୟମ ହେଇଯିବ ପଚାଶ ଷାଠିଏ କିଲୋମିଟର ମୁଁ ସାଇକେଲ ରେ ହିଁ ଯାଇକି ଶିଖିକି ଆସିି ଖରା ଖରାରେ। ଯାଇକି ଶିଖିକି ଆଇଲି। ତ ସେଇଠି ମୁଁ ଶିଖି ପାଇଲିିନି ମାନେ ସେଇଠି ବହୁତ ଛୁଆ ହେଇଗଲା ତ ଶିଖି ପାଇଲିିନି ଗଲି ତାପରେ ପୁଣି ସେଇଠୁ ପଇସା ସେଇଟା ମାସକୁ ଆମର ନେଉଥିଲେ କେତେ କହିଲ ମାସକୁ ଦିଇ ହଜାର। ନଉଥିଲେ ମୁଁ ଗୋଟେ ମାସ ଯାଇଥିଲି ଗୋଟେ ମାସରେ ମୁଁ ଶିଖି ଯାଇଥିଲି। କିନ୍ତୁ ତାପରେ ମୁଁ ଗଲିନି ଆଉ ଯେହେତୁ ମତେତେ ବା ପାଠ ଯିବା ପାଇଁ ବହୁତ କଷ୍ଟ ହେଲା। ମୁଁ ଏମିତି ଯାଉଥିଲି ଥରେ ପଡିଗଲି ବି ତ ମୁଁ ଆଉ ଗଲିନି ବନ୍ଦ କରିଦେଲି। ତାପରେ ପୁଣି ଆମ ଘ ଗାଁ ପାଖରେ ଗୋଟେ ଅଳ୍ପ ବାଟ ମାନେ ହଁ ସେଇ ଛକ କୁ ଆସିଲି ସାଇକେଲରେ। ତାପରେ ସେଇଠୁ ଶିଖିଲି ମତେ ଶିଖେଇ ଦେଲେ। ସେ ଯୋଉ ଭାଉଜ ଯୋଉ ମତେ ମୁଁ ଯାଉଥିଲି ମତେ ଭଲସେ ଶିଖେଇ ଦେଲେ। ତ ମୁଁ ଲୋକଙ୍କର ବି ବ୍ଲାଉଜ ଡିଜାଇନ ବ୍ଲାଉଜ କରିପାରୁଚି। ଆଉ ତ୍ରେସ ମରାମୁରି, ଲୁଙ୍ଗି ମରାମୁରି ଆଉ ତକିଆ ଖୋଳ, ଗଡରେଜ ଖୋଳ, ଝିଅଛୁଆଙ୍କ ଡ୍ରେସ, ଏଇରା ସବୁ ସିଲେଇ କରୁଚି। ମାନେ ମେନ୍ କଥା ହେଲା ଆମର ଏପଟେ ମେସିନ ନଥିଲା ଏବେ ସମସ୍ତେ ମାନେ ଘର ଘରେ କେ ମେସିନ୍ କରିଦେଲେ। ଯେହେତୁ ଆମର ସବୁ ଛକ କୁ ଛକ ଦୂର ହେଇଯାଉଛି ନା। ଗାଁ ରେ କଲେ ଭଲସେ ଚାଲିବ। ଯେହେତୁ ଏତେ ମେସିନ ଚାଲିଲା ମାନେ ଆଉ କଣ ସବୁ ମେସିନ ଚାଲିବ କି? ଆ ମାନେ ଲୋକ ଯାହାର ଲୋକ ଯାହା କତିକି ଯିବା କଥା ସେ ମାନେ ଯାଉଥିବେ ଆଗରୁ ତାହା କତିକି ହିଁ ଯିବେ। ଆ ସେ ମେସିନରୁ ମୋର ଯାହା ସିଲେଇ କରିକି ଯାହା ମାନେ ମୋ ଖର୍ଚ ଖର୍ଚ୍ଚ ଉଠି ଯାଉଚି ଆଉ ଭାବିଥିଲି ମୁଁ କି ନାଇଁ ମେସିନ ଏ ମେସିନ ଟାକୁ କିଣି ଚି ମେସିନ କି ନେଇକି ମୁ ବାହାରେ ଟ୍ରେସେନାରୀ ସହିତ ମାନେ ବାହାର ଗୋଟେ ମାର୍କେ ଗୋଟେ ଜାଗାରେ ଷ୍ଟେସନାରୀ ସାଙ୍ଗରେ ସେ ମେସିନ ଟାକୁ ପକେଇବି ବୋଲି। ଆ ଭାବିଛି ରଜ ପରେ ତ ରଜ ସରିଗଲା ଭାବିଥିଲି ରଜ ପରେ କରିବ ବୋଲି ଭାବୁଛି କି ଯାଇକି ଓପନିଂ କରି ବି ବୋଲି। ମାନେ ଖୋଲିବି ବୋଲି ଦୋକାନ ତ ମାନେ କଣ ମୋ ଆଇଡିଆ ତମକୁ ମାନେ ଭଲ ଲାଗୁଛି ନା ନାଇଁ ମାନେ
ହଁ ଯେହେତୁ ନିଜ ଆଜିକାଲି ଦୁନିଆରେ ସେଲଫଣ୍ଟ ମାନେ ସେଲ୍ଫ ଇଣ୍ଡିପେଣ୍ଡେଣ୍ଟ ହେଇକି ଚଳିବା ହିଁ ଭଲ। ଅ କାହା ଉପରେ ନିର୍ଭର କରିବା ଠିକ୍ ନୁହଁ ତମେ ଯାହା ଭାବିଛ ଭଲ। ହଁ ଭଲ ଉପଦେଶ ଭାବିଛ। ମାନେ ଏ ଉଁ ସରକାର ଆମକୁ ସବୁ ପ୍ରକାର ସାହାଯ୍ୟ କରୁଚନ୍ତି। କୌଣସି କାରଣ ବିନା କାରଣରେ ବି ଆମକୁ ସେମାନେ ଯୋଉ ଛଅ ମାସର ଥରେ ଛଅ ମାସ ଥରେ ପାଞ୍ଚ ହଜାର ଟଙ୍କା ଦଉଛନ୍ତି। ଯଦିବା ଆମେ ଗୋଟେ ଜିନିଷ ପାଞ୍ଚ ହଜାର ଟଙ୍କାରେ କରି ଚନ୍ତି। ଛଅ ମାସ ପରେ ପୁଣି ସେ ଆହୁରି ତାକୁ ବଢେଇବା ପାଇଁ ବି ସରକାର ପୁଣି ଆମକୁ ସ୍କିମ୍ ଯୋଗେଇ ଦଉଚନ୍ତି। ପାଞ୍ଚ ହଜାର ଟଙ୍କା ସେ ଏକାଥରେ ଯୋଉ ପଇସା ଦେଇଥାନ୍ତା ଯୋଉ କାମରେ ଲାଗିଥାନ୍ତି କି ଆମେ ଖର୍ଚ୍ଚ କରିଦେଇଥାନ୍ତେକି କଣ କରିଥାନ୍ତେ ସେଥିପାଇଁ ସର ସରକାର କଣ କଲେ ନା ତାକୁ କିସ୍ତି କିସ୍ତି କରିକି ଆମକୁ ଦଉଛନ୍ତି ସୁଭଦ୍ରା ଯୋଜନା ହିସାବରେ ତାକୁ ଦଉଛନ୍ତି ଯେ ଆଉ ଆମର କଣ? ଯାହା ଆମେ କରି ପାରିବା ଆମ ଦ୍ଵାରା ଯାହା ହେଇପାରିବ ଆମେ ତାକୁ କରିବା ଦରକାର। ସେ ପଇସାକୁ ଅଯଥା ଖର୍ଚ୍ଚ ନ କରି କୌଣସି ଗୋଟେ କାମରେ ଲଗେଇବା।
ନାଇଁ ମୁଁ ତ ବେକାର ଖର୍ଚ୍ଚ ଜମା ବି କରିନି। ମାନେ ଆମର ତିନିଟା କିସ୍ତି ଆସିନିକି ସୁଭଦ୍ରାର ତିନି ଚାରିଟା କିସ୍ତି ଆସିଚି ନାଇଁକି।
ହଁ।
ହଁ ଚାରିଟା କିସ୍ତି ଆସିଚି ମୁଁ ଫାଷ୍ଟେ କିସ୍ତିରେ ମୋର କଣ କଇଲେ ଦୋକାନ ଓପନିଂ କଲି ସେକେଣ୍ଡ କିସ୍ତିରେ ମୁଁ ଆମର ସୁନା ଆଣିଥିଲୁନା ମାନେ ସୁନା କାନ ଫୁଲ ହଳେ ମୁଁ ସେକେଣ୍ଡ କିସ୍ତି ଯୋଉ ପାଞ୍ଚ ହଜାର ଆଉ ପଇସା ମିଶେଇକି ମୁଁ ସେଣ୍ଡ କିସ୍ତିରେ ଗୋଟେ କାନଫୁଲ କରିଥିଲି ସୁନାର କାନ ଫୁଲ ଥାର୍ଡ କିସ୍ତିରେ ମୁଁ ଗୋଟେ ଫୋନ୍ ଆଣିଥିଲି ସେ ଫୋନ୍ କିସ୍ତି ଗୋଟେ ସୁୁଜିଲି। ଏବେ ଫୋର କିସ୍ତିରେ ମୁଁ ଫୁଣି ଆଉ ଥରେ ଗୋଟେ ସୁନା କିଣିଲି।
ଓହୋ।
ମୋ ସା ମାନେ ମେନ୍ କଥା ହେଲା ମୁଁ ବାଜ୍ୟ ଖର୍ଚ୍ଚ କରେନି ମତେ ଟଙ୍କା ମାନେ ଗୋଟେ ଟଙ୍କାର ମୂଲ୍ୟବି ମୁଁ ବୁଝେ। ଯେହେତୁ ଟଙ୍କାଟ ଟା ମାନେ ଟଙ୍କାଟାର ମୂଲ୍ୟ ଯିଏ ବୁଝିଥିବ ତାକୁ ଟଙ୍କାଟା ବହୁତ୍ ବଡ଼ ଲାଗେ ମତେ ମତେବି ସେମିତି ଟଙ୍କାଟେ ମୋ ପାଇଁ ବହୁତ୍ କିଛି ମୁଁ ପଇସା କିଛିବି ବର୍ବାଦ କରେନିକି କିଛି ବେକାର ଖର୍ଚ୍ଚ କରେନି।
ଆମେ ପଇସାକୁ ଅଯଥା ଖର୍ଚ୍ଚ କରିବା ଅପେକ୍ଷା ବିସେ କୌଣସି ଜିନିଷବି ଆମେ ଅଯଥା ଖର୍ଚ୍ଚ କରିବାର ବିଶେଷ କରି ପାଣି ପର୍ଯ୍ୟନ୍ତବି ଆମେ କାହାକୁ ଅନ୍ୟସରେ ନଷ୍ଟ ତ ଆମେ ଏମିତି ଆମ ପାଖରେ ପାଣିର ସୁବିଧା ଅଛି ବୋଲି ଆମେ ପାଣି ଢାଳିକି ନଷ୍ଟ କରୁଚନ୍ତି କିଛି ଜାଗା ଏମିତି ଅଛିବି ଲୋ ଲୋକ ପାଣି ପାଇବା ପାଇଁବି ଲାଇନ୍ ଦେବା ପାଇଁ ପଡୁଛି ତାଙ୍କୁ ଆଉ ଆମେ କୌଣସି ସି ଜିନିଷବି ଅନ୍ୟଶେଷରେ ନଷ୍ଟ କରିବା କଥାବି ନୁହଁ ବି ହୁଁ କିକୌଣସି ବାଜ୍ୟ ଖର୍ଚ୍ଚବି କରିବା ଉଚିତ ନୁହଁ।
ହୁଁ ନାଇଁ ମୁଁ ତ ମାନେ ମୁଁ ଗୋଟେ ଝିଅ ଛୁଆଟେ କିନ୍ତୁ ମୋରବି କଣ କହିଲି ମୋର ସେମିତି ବାଜ୍ୟ ଖର୍ଚ୍ଚ କିଛି ନାହିଁ କି କିଛି ମାନେ ସେମିତି ଏ ସଜବାଜ ସେମିତି କିଛି ନାହିଁ ମାନେ ମୋର ସିମ୍ପୁଲ ସବୁବେଳେ ତ ମୁଁ ଯୋଉ ପଇସାଟା ମୋପାଖ ଖରେଥାଏ ମୁଁ ମୁଁ ଚାହେକି ଗୋଟେ କାମରେ ଲଗେଇବା ପାଇଁ ସେ ପଇସାଟା ମୁଁ ଯାହା କାମରେ ଲଗେଇବା ପାଇଁ କାଇଁ ଭାଜ୍ୟ ଖର୍ଚ ଖାଲିଟାରେ କରିବୁ ଯେ। ତାପରେ ପୁଣି ଆମର ଏଇ ଅଗଷ୍ଟ ମାସ କି କିସ୍ତି ଆସିବ ମୁଁ ଭାବିଛିକି ସେ କିସ୍ତି ଆସିଲେ ମୁଁ କିଛି ଗୋଟେ ରୂପାର ଗୋଟେ ଏ ପାଉଁଜି କରିବି ବୋଲି ଭାବିଚି ଆଉ।
ଓହୋ ଯାହା ଭାବିଛନ୍ତି ଭଲ ଭାବଛନ୍ତି ଆଉ
ଆଉ ତମର କେତେଟା କିସ୍ତି ତମର ଚାରିଟା ଯାକ କିସ୍ତି ଆସିଚିତ?
ହଁ ମୋର ଚାରିଟା ଯାକ କିସ୍ତି ଆସିଚି। ଅଁ ଫାଷ୍ଟେ କିସ୍ତିରେ କଣ ହେଇଥିଲା ନା ମୁଁ ଏଇ ମେସିନ୍ କିଣିଥିଲି। ମେସିନ୍ ଟା କିଣି ଦେଇଥିଲୁ। ସେକେଣ୍ଡ କିସ୍ତିରେ କଣ କରୁଥିଲୁନା ଆମର ଏଇ ଯଉ ଧୂପ ବିଜନେସ୍ କରିବା ପାଇଁ ଆମେ ଭାବିଥିଲୁ ଆଉ ସେଇ ସେଥିପାଇଁ ମେସିନ୍ ଆଣିବା ପାଇଁ ସେକେଣ୍ଡ କିସ୍ତି ଥାର୍ଡ କିସ୍ତି ସହିତ ଆମେ ଅଧିକ ପଇସା ଟିକେ ଦରକାର୍ ତାକୁ ଆମେ କଣ କରୁଥିଲୁନା ଠୋଳେଇକି ରଖୁଥିଲୁ ସଂଗ୍ରହ କରିକି ରଖୁଥିଲୁ ଯେହେତୁ ଅଳ୍ପ ପଇସା ରେ ହବନି ସେଜିନିଷରେ ଆଉ ସେଇଥିପାଇଁ ଆମେ କଣ କରୁଥିଲ ତାକୁ ରଖୁଥିଲୁ। ରଖି ସାରିଲା ପରେ ଏ ୟା ପରେ ଯୋଉ କିସ୍ତି ଆସିବ ତାକୁ ସବୁ ମିଶେଇବୁ ମିସେଇକି ଆମେ ଧୂପର ଗୋଟେ ବିଜନେସ୍ କରିମୁ ବୋଲି ଆମେ ଭାବୁଥିଲୁ। କେମିତି କଣ କଲେ ହବ କହିଲ ଭଲ ହବକି ହବନି?
ହଁ ଧୂପ ମେସିନ୍ ମାନେ ଧୂପ ମେସିନ୍ ମାନେ ଯିଏବି ଗୋଟେ ସେଇ ଧୂ ଧୂପ ମେସିନ୍ ଯିଏ ପକେଇବ ଯଦି ସିଏ ସେକାମଟା କରିବ ତାହେଲେ ସେ କାମରେ ସେ ବହୁତ୍ ଉନ୍ନତି କରିବ କାହିଁକିନା ମୋର ଜଣେ ଦେଇ ଏଇଠି ଦୁ ମେସିନ୍ ପକେଇଚି ସେ କିସ୍ତିରେ ଆଣି ଆସିଲା ହେଲା କିସ୍ତିରେ ଆଣି ଆସି
ଆଚ୍ଛା।
ମାନେ କିସ୍ତିରେ ଆଣିକି ସେ ଧୂପ ଯେଉଠୁବି ଆଣିଲା ସେଇ ଦୋକାନ ସହିତ ସେ କଥା ହେଲା କି ସେ ଦୋକାନ ମାନେ, ଯୋଉଠୁ ଧୂପ ମେସିନ ଟା ହେଲା। ସିଏ କହିଲେ କି, ନାଇଁ ମତେ ଏତିକ ଧୂପ ଦବ, ଏତିକ ଟଙ୍କାରେ ହେଲା। ତ ସିଏ ଆଉ କାହିଁ କାହାବ କାହାକୁ ଧୂପ ଦବ, ତ ସେଇ ଯୋଉଠୁ ଆଣିଲେ ମେସିନ୍, ସେଇଠି ଧୂପ ଦବା, ଦବ, ବୋଲି ତାକୁ ଇଏ କଲା। ମାନେ, ବଢିଆ ଲାଭ ହବ ସେ ଧୁପରେ। ମାନେ, ମେନ୍ କଥା ହେଲା ଯଦି ବି ନିଜେ ଟିକେ ଟାଇମ ବାହାର କରିକି କରିବ। କି ଭାବିବ କି, ନାଇଁ ମୁଁ ଏ କାମ ଟା କରିକି ମୋର ଆଗକୁ ଯିବା ଉଚିତ ତ କରିପାରିବ। ଯଦି ହେ, ମୁଁ କରିପାରିବିନି ଏଇଟା ଭଲ କାମ ନୁହଁ। ଆଣିଲି ବେକାର, ଯଦି ମନରେ ଏମିତି ମାନେ, ପଛଗୁଞ୍ଚା କରିବ। ତ କେବେ ବି, ସଫଳ ହେଇପାରିବନି। କିନ୍ତୁ, ଭଲ ମାନେ ଧୂପ ମେସିନ ବହୁତ ଭଲ। ପକଅ ମାନେ ଭଲ, ହଁ ମାନେ ଆଇଡିଆ ବାହାର କରିଚ। ମାନେ ସଂସ୍ଥା ଚାଲିନି। ଭଲ ମାନେ,
କେବେ ତମେ ଆସିବ? ଆସିକି ଦେଖିକି ବୁଲିକି ଯିବ। ଦେଖିବ, ଦେଖିବା, ହଁ। ହଉ ତାହେଲେ ଯଅ ତମେ କଣ କର। ମୁଁ ଯାଏ, ଖାଇକି ଆସେ କଥା ହବା ଆଉ।
ହଉ।